ହ୍ୟାଲୋ।
ହଁ ଦିଦି କଣ କରୁଛ?
ନାଇଁ ଏମିତି ବସିଛି। ବସିଛି ତ ଆଉ କାମ ତ କିଛି ନାହିଁ। ଭାବୁଛି କଣ ଗୋଟେ ଛୋଟ ମୋଟ କାମ କରିବି ବୋଲି। କଣ କାମ କରିବି କିଛି ମୁଁ ଜାଣିପାରୁନି କଣ କାମ କରିବି।
ତମେ ଟେଲରିଂ ଶିଖିଛ?
ହଁ ଶିଖିଛି ସିଲେଇ ତ ଶିଖିଛି। ହେଲେ ସିଲେଇଟା କେମିତି ଭାବୁଛି ସିଲେଇ ସାଙ୍ଗରେ ଯଦି ମୁଁ ଟିକେ ଗୋଟେ ଗୋଟେ ପାର୍ଲର ଖୋଲି ଦିଅନ୍ତି ଆଉ କିଛି କସ୍ମେଟିକ ଜିନିଷ ଯୋଉଁ ଆଜିକାଲି ଝିଅ ମାନଙ୍କ ପାଇଁ ଯଦି ମୁଁ କିଛି ରଖିଦିଅନ୍ତି। ତାହେଲେ ମୋ ସିଲେଇଟା ବି ଆଉ ଟିକେ ଭଲ ଚାଲନ୍ତା। ହେଲେ ମୋ ପାଖରେ କେହି ନାହାନ୍ତି, ମତେ ଟିକେ ସମୟ ଦେଇ ପାରୁନାହାନ୍ତି, ମୁଁ ଏକୁଟିଆ ଲୋକ। ମୋତେ କେଇ ସମୟ ଦେଇପାରୁନାହାନ୍ତି, ଯଦି ଆଉ ଟିକେ କିଏ ଥାଆନ୍ତେ ମୋତେ ସାହାଯ୍ୟ କରିବାକୁ ତାହେଲେ ମୁଁ ଚାହୁଁଛି ବାହାରୁ ସବୁ ଜିନିଷ ଆଣିକି ଆମର ଯୋଉଁଟା ହୋଲସେଲ୍ କହୁଛନ୍ତି, ବାହାରୁ ମୁଁ ଚାହୁଁଛି କିଛି ଜିନିଷ ଆଣିକି ମୋ ଦୋକାନରେ ରଖିଦେଲେ। ଏମିତି ଲୁଗାପଟା ହେଲା କି ଚୁଡ଼ି ହେଲା, ପାଉଁଜି ହେଲା ଏଇ ସବୁ ଜିନିଷ ମୁଁ ଭାବୁଛି ଯଦି ମୋ ସିଲେଇ ପାଖ ପାଖରେ ରଖିଦିଅନ୍ତି, ତାହେଲେ ଆଉ ଟିକେ ମୋ ଦୋକାନ ଟା ଉନ୍ନତି ହୁଅନ୍ତା। ଆଉ ଚଳିବାରେ ବି କିଛି ଅସୁବିଧା ହୁଅନ୍ତାନି, ଆଉ ଘର ପରିବାର ବି ଚଳିଯାଆନ୍ତେ, ମୁଁ ବି ଚଳିଯାଆ ନ୍ତି ଆଉ ସମୟ ବି ଏମିତି କିଛି ଜଣା ପଡନ୍ତାନି କିନ୍ତୁ ଏତିକି କରିପାରୁନି। ଖାଲି ସିଲେଇ ରେ ଏମତି ବେଶୀ ବିଶେଷ କିଛି ଲାଭ ବାହାରୁନି, ଏମତି ଦି ସାରା ବସିଛି, କାମ ତ କିଛି ନାହିଁ ଆଉ କଣ କରିବି? ତମେ ସେପଟେ କଣ କେମିତି କରୁଛ, ଏମିତି ବସିଛ ନାଁ ନାଇଁ
ନାଇଁ ନାଇଁ ଆମେ ସେ ଯୋଉଁ ହୋଲସେଲିଂ ରେ ଜିନିଷ କିଣିବା କଥା କହୁଛ, ଆମର ବି ଦୋକାନ ଅଛି ହୋଲସେଲିଂ ଦୋକାନ ଷ୍ଟେସନାରୀ ଦୋକାନ। କୁକୁଡା ଦୋକାନ। ତମେ ଯଦି ଚାହିଁବ ଆମ କତରୁ ବି ନେଇପାରିବ ସବୁ ଜିନିଷ ଫୁଲ୍ ସେଲିଂରେ।
ଆଚ୍ଛା ସେଇଟା ଆ ଏଇଠୁ ତ କେତେ କିଲୋମିଟର ହବ ମୁଁ କହିପାରିବିନି। ତଥାପି ମୁଁ ଦେଖୁଛି ଯଦି ମତେ ଆଉ ଜଣେ ଭଉଣୀ ବି ଏମିତି କହୁଥିଲେ କହିଲେ ଆମର ଏଇ ପଟେ ଅଛି ଜିନିଷ ଆଉ ରେଡିମେଡ୍ ରେ ତମେ ଆମଠୁ ନେଇଯାଅ ତମକୁ ଆମ ଏମିତି କଣ ବ୍ଲାଉଜ ଗୋଟାକ ଆମେ ଷାଠିଏ ସତୁରି ଅଶି ଶହେ ଟଙ୍କାରେ କିଣୁଛୁ। ହଁ କିନ୍ତୁ ସିଏ କହୁଥିଲେ ଯେ ଯଦି ତମେ ଏପଟୁ ନେଇଯିବ ତାହେଲେ ସେ ଡଜନ୍ ହିସାବରେ ଦେବେ ଆମେ ଗୋଟେ ଗୋଟେ ବ୍ଲାଉଜ୍ କିଣିଲା ବେଳକୁ ଆମକୁ ସତୁରି ଅଶୀ ଶହେ ଟଙ୍କା ପାଖାପାଖି ପଡୁଛି। କିନ୍ତୁ ଯଦି ଆମେ ଗୋଟେ ଡଜନ ବ୍ଲାଉଜ୍ ଆଣିବୁ ଆମକୁ ଶହେ କି ଦେଢ଼ଶହ ଭିତର ଭିତରେ ପଡିବ ବୋଲି ସେ ଭଉଣୀ ମତେ କହୁଥିଲେ। କିନ୍ତୁ ମୁଁ ଭାବୁଛି ଯଦି ଆଉ ଟିକେ ପାଖ ଜାଗ ରାରୁ ଯଦି ଜିନିଷ ମତେ ମିଳିଯାଆନ୍ତା। ତାହେଲେ ବୋହୁତ୍ ଭଲ ହୁଅନ୍ତା, ଆମର ଏକୁଟିଆ ଲୋକ ମୁଁ ବି ବେଶୀ ବାଟ ହେଲେ ମୁଁ ଟିକେ ଯିବା ଆସିବା କରିପାରିବିନି। ମତେ ଯେତେ ଟିକେ ପାଖରୁ କମ୍ ପଇସାରେ ମତେ ମିଳିଯିବ। ମୁଁ ସେତେ ଜିନିଷ ଆଣିକି ମୋ ଦୋକାନରେ ଥୋଇ ପାରିବି। ଆଉ ଏପଟେ ବି ଆମର ଭଲ ଚାଲୁଚି କାମ। କାମ ଭଲ ଚାଲୁଛି ମୋ ପାଖରେ ବି ଲୋକଙ୍କର ଟିକେ ସମ୍ପର୍କ ଅଧିକ ଅଛି। ଲୋକମାନେ ବି ଚାହୁଁଛନ୍ତି ମତେ ବି କହୁଛନ୍ତି। ଯେ ଦିଦି ତମେ ଆଉ କିଛି ଭଲ ଭଲ ଜିନିଷ ଆଣ। ଆଉ ନୂଆ ନୂଆ ଡିଜାଇନ ସବୁ ଏବେ ବଜାରକୁ ଆସିଲାଣି। ତମେ ସେଇ ଜିନିଷ ଗୁଡା ଆଣିକି ବିକ୍ରି କର ଆମେ ଏପଟେ ଅଧିକ ତମଠୁ ଜିନିଷ କିଣାକୁଣି କରିବୁ। ତମ ଦୋକାନରେ କିଛି ଏବେ ଏବେକାର ଯୋଉଁ ସବୁ ଝିଅ ମାନେ ସବୁ ଏବେକାର ଯୋଉଁ ନୂଆ ନୂଆ ଜିନିଷ ସବୁ ଲଗଉଛନ୍ତି, ପିନ୍ଧୁଛନ୍ତି ସେଇ ଜିନିଷ ତମ ଦୋକାନରେ କଣ ମିଳିବ ହୋଲସେଲ୍ ରେ ମୋତେ।
ହଁ ସବୁ ମିଳିପାରିବ ଏବେ ଗୋଟେ କାଶ୍ମୀର ଚୁଡି ବାହାରୁନି ନା ଝିଅ ମାନଙ୍କର। ସେଇ ଯୋଉଁ ଚୁଡି ବି ଯଦି ତମେ ନବ ତମେ ସେଟା ସେଟ୍ ଟା ଶହେ ଦେଢଶହ ଟଙ୍କା ଅଢେଇଶହ ଟଙ୍କା ବି ବିକ୍ରି ହଉଛି ମର୍କେଟ୍ ରେ। ସେଟା ହୋଲସେଲିଂ ରେ ନେଲେ ତମେ ଆମ ଆମଠୁ ଷାଠିଏ ସତୁରି ଟଙ୍କାରେ ପାଇପାରିବ। ନେଇକି ଦୁଇଶହ ଟଙ୍କାରେ ବି ବିକି ପାରିବ ହୋଲସେଲିଂ ରେ ନେଲେ କଣ ହେଇ ପୁରା ଡଜନ ଟା ନବାକୁ ପଡିବ ସିଙ୍ଗିଲ ର ଦେଇ ହବନି। ଆଉ ତମେ ଯଦି ବି ନବ ସେଇଟା ଟ୍ରାନ୍ସପୋର୍ଟିଂ ର ବି ଏଠି ସୁବିଧା ଅଛି ମାନେ ବସ ରେ ଦେଇଦଲେ ତମ ନାଁ ଫା ଆଡ୍ରେସ ଦେଇକି ଦେଇଦେଲେ ଖାଲି ସେମାନେ ଶହେ ରୁ ଦୁଇଶହ ଟଙ୍କା ଭିତରେ ସେମାନେ ନେବେ ଟ୍ରାନ୍ସପୋଟିଂ ଟା ଆରାମ ସେେ ଜିନିଷ ଯାଇକି ତମ ପାଖରେ ପହଞ୍ଚିଯିବ ଏକୁଟିି ଥିଲେବି ବି ହେଇପାରିବ ଏଉରାକ।
ଆଚ୍ଛା ମୁଁ ଯ ଶୁଣିଥିଲି ଏ ଯୋଉ ସବୁ ଆସୁଛନ୍ତି ଗ୍ରାହକ ମୋ କତିକି ସବୁ ଆସୁଚନ୍ତି ସେମାନେ ମତେ କହୁଥିଲେ ଯେ ଏ ବଡ଼ ବଡ଼ ଦୋକାନ ମାନଙ୍କରେ ସେଇ ଯୋଉ ସେଇଟା କଣ ଚୁଡି ମୁଁ ତ ଜାଣିନି ସେଇ ଚୁଡିଟା ଆମର ବେଶୀ ବରାଦ ଆସୁଛି ମାନେ ଏଠି ଝିଅ ବୋହୂ ମାନେ ମୋତେ କହୁଛନ୍ତି ଯେ ଆଉ ଦିଦି ତମେ ସେଇ ଚୁଡ଼ି ଟା ଆଣ ଆମେ ସେଇଟାକୁ ନବୁ ସେଇଟା କଣ ମୁଁ ଜାଣିନି କିନ୍ତୁ ସେଇଟା ଉପରଟା ଗୋଟେ କାଚ ଭଳି ହେଇଛି ତା ଭିତରେ ଯଦି ଜଣେ ଚାହିଁବ ତା ନିଜ ସ୍ୱାମୀର ଆଉ ତା ସ୍ତ୍ରୀର ଦି ଜଣଙ୍କର ଫଟୋ ଫଟୋ ବି ସେଥିରେ ରଖିପାରିବ ସେଇ ଚୁଡ଼ିଟାର ନାଁ କଣ ମୁଁ ତ ଜାଣିନି ସେଇ ଚୁଡ଼ି ସେପଟେ ମିଳିବ କି
ହଁ ମିଳିବାର ଲାମିଲେସନ ଚୁଡି ଗୋଟେ ଆସୁଛି ଫଟୋ ଦେଇ ହବ ନାଁ ବି ଦେଇ ହବ ଠାକୁରଙ୍କ ନାଁ ବି ଦେଇ ହବ।
ହଉ ଦେଖିବା ସେଇଟା ଗୋଟା କିଣିଲେ କେମିତି କଣ ପଡ଼ୁଛି ଆଉ ଯଦି ଆମେ ଚାହିଁବା ଡର୍ଜନ ହିସାବରେ କିଣିବାକୁ ସେଇଟା କେମିତି ତାର ଅ ତାର କେମିତି କଣ ଆସୁଛି କେମିତି ମୁଁ ସେଇଟା କିଣି ପାରିବି ଗୋଟା କିଣି ପାରିବି ନା ଡର୍ଜନ ହିସାବରେ ମୁଁ ସେଇଟା କିଣିପାରିବି?
ଶୁଣ ଶୁଣ ଗୋଟେ ଜଣେ ସିଙ୍ଗିଲରେ କିଣିଲେ ତ ସେ ରିଟେଲ ରେ କିଣିବ ଜଣେ ଯଦି ଡ୍ରଜନ କିଣିଲା ଜଣେ ବେପାରି ହିସାବରେ କିଣିବ ସେ ରିଟେଲରେ ଆଉ କିଣି ହବ କି ହେଇଟା ହୋଲସେଲିଙ୍ଗରେ ସେ କିଣିଲା। ହୋଲସେଲିଂ ରେ କିଣିଲା ମାନେ ସେ ଗୋଟେ ଭାଗରେ କିଣିଲେ ସେ ଚାରି ଭାଗରେ ଯେମିତି ବି ବିକି ପାରିବ। ହେଲା କି ଧର ଯୋଉ ଜିନିଷଟା ତମେ ଶହେ ଟଙ୍କାରେ କିଣିଲ ତମେ ତିନିଶହ ପ୍ଲସ ଯେମିତି ବିକିବ ଚାରିଶହ ବିକିବ। ଯେତି ଲାଭଟା ପାଇବ ଆଉ ତମକୁ ଯଦି ସେଇଟା ଆମେ ଅଧିକା ରେଟ୍ ରେ ତବୁ ତମେ ନବ କି? ଅଧିକା ରେଟରେ କୋଉମାନେ ନେବେ ଯୋଉମାନେ ସିଙ୍ଗଲ ପିସ୍ କିଣିବେ ସେମାନେ ନେବେ। ତମେ ଯଦି ହୋଲସେଲିଂ ରେ ନବ ଡର୍ଜନଟେ ନେବ ଯାହାହେଲେ ନିହାତି ଡର୍ଜନଟେ ନେବାକୁ ପଡିବ। ହେଲା କି ଡର୍ଜନଟେ ନେଲେ ତମକୁ ସେଟା କମ ରେଟ୍ ଲାଗିବ। ହଁ ସେଇଟା ନେଲା ବେଳେ କଥା ହବା ଆଉ।
ଆଚ୍ଛା ସେଇ ପଟେ ମୁଁ ଶୁଣିଚି ସେପଟେ କୁଆଡ଼େ ଭଲ ସମ୍ବଲପୁରୀ ଶାଢ଼ୀ ହେଲା କି ସମ୍ବଲପୁରୀ ଆମର ଯୋଉ ଡ୍ରେସ୍ ହେଲା ସବୁ ଝିଅ ମାନଙ୍କର ଆଉ ବୋହୂ ମାନଙ୍କର ଯୋଉ ସମ୍ବଲପୁରୀ ଶାଢ଼ୀ ସେଇଟା କଣ ସେଇଟା ତାର ଆରମ୍ଭ ମୂଲ୍ୟ ଟା କେତେ କେତେ କୋଉ ମୂଲ୍ୟରୁ ସେଇଟା ଆରମ୍ଭ ହଉଚି ଦେଖିଆ ମୋତେ ଟିକେ କହିଲ ମୁଁ ଯଦି ହବ ମୁଁ ଭାବୁଚି ସେ ଦୋକାନରେ କିଛି ଷ୍ଟେସନାରୀ ରଖିଦେବି ଆଉ କିଛି ଭାବୁଚି ଶାଢ଼ୀ ଆଣିକି ରଖିବି ଏଇ ଆମର ଏବେ ସମ୍ବଲପୁରୀ କପଡାଟା ସବୁଠି ଚାଲିଚି। ଏ ସେଇଟା ଆମର ଗୋଟେ ପାରମ୍ପରିକ କପଡା କ ପାରମ୍ପରିକ ଶାଢୀ ସେଇଟା କୁହନ୍ତି। ଏବେ ତ ସେଇଟା ପ୍ରାୟ ଛୋଟରୁ ବଡ଼ ମୁଁ ଦେଖୁଛି ବୁଢ଼ୀ ବୁଢ଼ୀ ମାନେ ବି ପୁଅ ପିଲା ମାନେ ବି ସେଇଥିରେ ବି ସାର୍ଟ କରିକି ସବୁ ଯୋଉ ପିନ୍ଧିକି ଆମର ଯୋଉଠି ଆମର ଛୋଟ ଛୋଟ କା କାର୍ଯ୍ୟକ୍ରମ ହଉଚି ସବୁ ସେଇଠିକି ଯାଉଚନ୍ତି, ବଡ ବଡ କାର୍ଯ୍ୟକ୍ରମରେ ବି ସବୁ ସହର ଜାଗାରେ ମୁଁ ବି ବହୁତ୍ ଜାଗାରେ ଦେଖିଚି ପୁଅ ପିଲାମାନେ ବି ସେଇ କପଡ଼ା ପିନ୍ଧିକି ସାର୍ଟ କରିକି ପିନ୍ଧିକି ବୁଲୁଚନ୍ତି, ସେଇ କପଡାର ମୂଲ୍ୟଟା କେତେ ରୁ ଆରମ୍ଭ ଆଉ କୋଉଠି ଶେଷ ସେଇ କପଡା ମିଳିବ କି ସେଇଠି?
ଶାଢୀ ନବ ନା ଡ୍ରେସ୍ କପଡା ନବ କୋଉଟା?
ନାଇ ଦିଟା ଯାକ, କପଡାର ମୂଲ୍ୟ ଟା କେତେ ପଡୁଚି?
ଶୁଣ ଶୁଣ କପଡାର ମୂଲ୍ୟ ହେରା କ୍ଵାଲିଟି ନେଇକି ଅଛି, ସମ୍ବଲପୁରୀ ହାତ ତିଆରି ଗୋଟେ ଅଛି ହେଲା କି ଆଉ ଗୋଟେ ଅଛି ପ୍ରିଣ୍ଟେଡ୍ ଅଛି ପ୍ରିଣ୍ଟେଡ୍ ର ଯେମିତି ପାଞ୍ଚ ପ୍ରକାର ଅଛି ପାଞ୍ଚଟା କ୍ୱାଲିଟି କ୍ୱାଲିଟି ଅନୁସାରେ ରେଟ୍ ହାତ ତିଆରି ଟା କିନ୍ତୁ ତା ମାନେ ମୂଳରୁ ତାର ରେଟ୍ ଅଧିକା। ହାତ ତିଆରି ଟା ମିଟର ତଥାପି ସାତଶହ ଟଙ୍କା ପ୍ଲସ ଆସିଯିବ।
ହଉ ଦେଖିବା ମୁଁ ତାହେଲେ ଏଠି ଆମର ଆଉ ଜଣେ ଯୋଉ ଭଉଣୀ ମତେ କହିଥିଲେ ମୁଁ ତାଙ୍କ ସହିତ ଟିକେ ଦେଖିଆ ଏ ବିଷୟରେ କ କଥା ହୁଏ ସେଠି ମୂଲ୍ୟଟା ତାର କେତେ କଣ ରହୁଚି? ଆଉ ଦିଦି ଖରାପ ଭାବିବନି ମତେ ଯୋଉଠୁ ଟିକେ ସୁବିଧା ହବ ମୁଁ ଚାହୁଁଚି ଟିକେ ପାଖ ଆଉ ଟିକେ ଯୋଉଠି ମତେ ହୁଁ କମ୍ ମୂଲ୍ୟରେ ଯଦି ଗୋଟେ ଜିନିଷ କାରଣ ଆମର ଯାହାହେଲେ ବି ଏଟା ଗାଁ ଲୋକ ମାନେ ଗାଁ ଲୋକ ଏମାନେ ସେମାନେ କଣ ଆଉ ଅଧିକ ପଇସା ଦେଇକି କୌଣସି ଜିନିଷ କିଣିବାକୁ ପସନ୍ଦ କରିବେ କି? ଆଉ ପୁରା ଖରାପ୍ ଜିନିଷ ତ ମୁଁ ଆଣିକି ବି ବିକ୍ରି କରିପାରିବିନି କାରଣ ମୋର ଏପଟେ ଲୋକ ସମ୍ପର୍କ ଭଲ ଅଛି। ମୁଁ ଯଦି ପ୍ରଥମରୁ ଖରାପ୍ ଜିନିଷ ଆଣିକି ବିକ୍ରି କରିବି ଲୋକ ମୋ କତିକି ଆଉ କେହି ଆସିବେନି। ତେଣୁକରି ମୁଁ ଚାହୁଁଚି
ଲୋକମାନେ ଭଲ ରେଟ୍ ଦବାକୁ ପଡିବ ସେଟା ହାତ ତିଆରି ଜିନିଷ ସେ ସବୁବେଳେ ଉଚ୍ଚା ରେଟ ରହୁଚି ଆଉ ସ ସମ୍ବଲପୁରୀ ଶାଢୀ ଯୋଉ ରହୁଚି ତାର ବର୍ଡର ଅନୁସାରେ ରେଟ୍ ଗୋଟେ ଧଡି ବର୍ଡର ଥିବ ଯେତିକି ଟଙ୍କା ଆସିବ ଯଦି ଦିଟା ମାଛ ଧାଡିର ବର୍ଡର ଥିବ ତାର ଡବଲ ରେଟ୍ ଆସିବ ତିନିଟା ମାଛ ଧାଡିର ରେଟ୍ ମାନେ ଯୋଉ ଲାଇନ୍ ଥିବ ତାର ରେଟ୍ ଆଉ ଟିକେ ଅଧିକା ଆସିବ ମାଛ ଧଡି ଅନୁସାରେ ମାନେ ଯୋଉ ହାତ ତିଆରିରେ ହା ତରେ ସେମାନେ ତିଆରି କରୁଛନ୍ତି ନା ସେ ଧଡି ଅନୁସାରେ ରେଟ୍ ଅଧିକା ବଢି ବଢିକା ଚାଲିଥିବ ସମ୍ବଲପୁରୀ ହାତ ତିଆରି ଶାଢୀ ଯୋଡା ପଚାଶ ହଜାର ପର୍ଯ୍ୟନ୍ତ ଶାଢୀ ବିକ୍ରି ହଉଛି ଦଶ ହଜାରଠୁ ଆରମ୍ଭ ପଚାଶ ହଜାର ପର୍ଯ୍ୟନ୍ତ ଶାଢୀ ବିକ୍ରି ହଉଛି ଯେ ତମେ ହୋଲସେଲିଂରେ ନେଲେ କମ୍ ରେଟ୍ ରେ ନେଇକି ତମେ ଆରାମ୍ ସେ ବିକ୍ରି କରିପାରିବ।
ତ ସେଇଟା କଣ ତମର ନିଜର ଦୋକାନ ଅଛି ନା ସେଇଠି ତମ ପାଖରେ କାହାର ଦୋକାନ ଅଛି ସେଇଠୁ ତମେ କିଣାକୁଣି କରୁଛ ନା ନିଜ ଦୋକାନ ସେଇଠି କଣ ନିଜେ ବି କାମ କରୁଛ ତମ ସେଇ ନିଜ ଦୋକାନରେ
ନାଇଁ ନାଇଁ ଯୋଉମାନେ ହାତ ତିଆରି କରୁଛନ୍ତି ବୁଣା ଯୋଉ ପକେଇଛନ୍ତି ଯୋଉ ବୁଣା ହୁଏ ଯୋଉଠି ଶାଢ଼ୀ ଆମେ ସେମାନଙ୍କଠୁ ଆଣୁଛୁ।
ଆଚ୍ଛା ହଉ ଦେଖିବା ମୁଁ ବି ସେଇଆ ଭାବୁଛି ଏମିତିରେ ବି ଘରେ ବସି ବସି ମତେ ବିରକ୍ତିଆ ଲାଗୁଛି କେତେ ଘରେ ବସିବି ଘର କାମ ଉଁ ଏମିତିରେ ବି ଘର କାମ କଣ ରୋଷେଇ ରୋଷେଇ ସରିଲା ପରେ ଆଉ କିଛି ନାହିଁ ଛୁଆ ତ ସ୍କୁଲ ପଳଉଛନ୍ତି ଆଉ ତା ପରେ ମୋର ଆଉ କିଛି ଦିଦି କାମ ନାହିଁ, ମୁଁ ଏମିତି ଦିନ ସାରା ବସିଛି ଖାଲି ସେ ମେସ୍
ଆ ବସିଚ ଯଦି ତମେ ଫାଷ୍ଟ ଗୋଟେ କାମ କର ଆଗେ ଯୋଉ ଟେଲରିଙ୍ଗି ମେସିନି ପକେଇଚ ସେଇଥିରେ କାମ କରୁଥାଅ ଧୀରେ ଧୀରେ ଦେଖ ତମକୁ ସୁବିଧା ହେଲେ ଆଠ ଦଶ ହଜାର ଟଙ୍କା ଯଦି ତମେ ପାଞ୍ଚ ହଜାରେ ଟଙ୍କା ଯଦି ବି ଏକାଠି କରିବ ଅଳ୍ପ କିଛି ଜିନିଷ ନେଇକି ଫାଷ୍ଟ ଚଲାଅ ଟେସନାରୀ ଜିନିଷ। ହେଲାକି ତାପରେ ଧୀରେ ଧୀରେ ଦଶ ହଜାର ବାର ହଜାର କଲ କପଡା ଜିନିଷ ପୁରେଇବ ଧୀରେ ଧୀରେ ଦୋ ଦୋକାନ ଭଲ ଚାଲିବ ଏକା ବେଳେକେ ଯଦି ନ ନନେଇ ପାରିବ।
ହଉ ମୁଁ ଦେଖୁଚି ତାହେଲେ ମୁଁ ଭାବୁଚି ଉଁ କିଛି ଆମର ଲଗେଇବା ଜିନିଷ କିଛି କାନ ଫୁଲ ହେଲା ପାଉଁଜି ହେଲା ଚୁଡ଼ି ହେଲା ସିନ୍ଦୁର ଟିକିଲି ଅଳତା ଅ ଭଲ ଭଲ ନୂଆ ନୂଆ ଏବେ ଯୋଉ ସବୁ ବଜାରରେ ଯୋଉ ନୂଆ ନୂଆ ଜିନିଷ ସବୁ ପିନ୍ଧୁଚନ୍ତି ମୁଁ ଭାବୁଚି ଏ କାହାକୁ ମୁଁ ପଠେଇବିନି ମତେ ଖାଲି ମୁଁ ଯେତେବେଳେ ଫୋନଟା କରିବି ମତେ ଖାଲି ଟିକେ କହିଦେଲେ ମୁଁ କୋଉଠିକି ଯାଇକି କୋଉ ଛ ଛକରେ ଓହ୍ଲେଇକି କୋଉଠୁ କେମିତି ଯିବି ମତେ ଖାଲି ସେ ବାଟଟା ଟିକେ ମତେ ଖାଲି କହିଦେଲେ ମୁଁ ଯାଇକି ତମ ପାଖରେ ପହଞ୍ଚିବି ଆଉ ପହଞ୍ଚିଲା ପରେ ମୁଁ ଭାବୁଚି ମତେ ଯୋଉ ଲୋକମାନେ ଆସିକି ମତେ କହୁଚନ୍ତି ଏ ଯେ ଆମର ଏଇ ଏଇ ଜିନିଷ ସବୁ ଦରକାର ସେମାନେ ମତେ କହିଛନ୍ତି ମୁଁ ଜାଣିଚି ସେଇଟା କଣ କଣ ଜିନିଷ ଯଦି ମୁଁ ଦେଖିବି ସେଇଠି ସେ ଜିନିଷ ତ ସବୁ ମିଳିଗଲା ତାହେଲେ ମୁଁ ଭାବୁଚି କିଛି ଟଙ୍କା ନେଇକି ଯାଇଥି ମୁଁ ଭାବୁଚି ଅଳ୍ପ କିଛି ଆଣିବି ବେଶୀ ତ ଆଣିହବନି ଏବେ ମୋ କତିରେ ଯେହେତୁ ବେଶୀ ରୋଜଗାର ନାହିଁ ମୋର ଅଳ୍ପ ପଇସା ଅଛି ମୁଁ ଅଳ୍ପ ପଇସାରେ କିଛି ଆଣିକି ଭାବୁଚି ଦୋ ଦୋକାନଟାକୁ ଆଗ ଚଲେଇବି ତାପରେ ଦେଖିବା ଆସ୍ତେ ଆସ୍ତେ ଆଉ ଯଦି କପଡ଼ା ବି ମତେ ଭଲ ଲାଗିଲା ଝିଅ ମାନେ ମତେ ବହୁତୁ ବରାଦ ଦଉଚନ୍ତି ଆଉ ଏଇ ନାଲି ରଙ୍ଗର ଖଇରିଆ ରଙ୍ଗର ଆଣ ଯୋଉ ସମ୍ବଲପୁରୀ କପଡ଼ା ଆଣ ଆମେ ଡ୍ରେସ ତିଆରି କରିକି ଏଇଠି ନବୁ ଆମର ତ ଏପଟେ ଆମର ତ ଗାଉଁଲି ଲୋ ଲୋକ ଆମ ଏପଟେ ବି ଆମର ବଜାର ସୁବିଧା କିଛି ନାହିଁ। ଏ ଛୋଟ ଛୋଟ ଦୋକାନ କିଏ କେମିତି ଦେଇଚି ଏଇ ଶହେ ଦେଢଶହ ଦୁଇଶହ ଟଙ୍କିଆ ଗୋଟେ ଗୋଟେ କୁର୍ତ୍ତି ଆଣିକି ସମ୍ବଲପୁରୀର ପିନ୍ଧୁଚନ୍ତି କିନ୍ତୁ ଯୋଉ ଝିଅମାନେ ସବୁ କଲେଜ ଯାଉଚନ୍ତି ଶିକ୍ଷିତ ଅଛନ୍ତି ସେମାନେ ବଜାରରେ ବୁଲୁଚନ୍ତି ସିଏ ଚାହୁଁଚନ୍ତି ଯେ ସେ ଝିଅଟା ଯେମିତିଆ ପିନ୍ଧିଚି ଆମର ଏପଟେ ହେଲେ ମତେ କିଏ ଦିଅନ୍ତା କି? ମୁଁ ବି ସେମିତିଆ ପିନ୍ଧନ୍ତି ମୋତେ ଆସିକି ସେମାନେ ବାରମ୍ବାର କହୁଚନ୍ତି କିନ୍ତୁ ମତେ ଟିକେ ଯେହେତୁ ସୁବିଧା ହଉନି ଯିବା ଆସିବା ସୁବିଧା ନାହିଁ ତାପରେ ପଇସା ବି ସେତେ ନାହିଁ ରୋଜଗାର ନାହିଁ। ମୁଁ ସେଇଥିପାଇଁ ମୁଁ ଗୋଟେ ଖୋଜୁଥିଲି ଗୋଟେ ଭଲଲୋକ ଯିଏ କି ମତେ ଏଇ ବିଷୟରେ ଟିକେ ସାହାଯ୍ୟ କରିବ।
ଶୁଣ ଶୁଣ ଯୋଉ କୁର୍ତ୍ତୀ କହୁ ନକି ଯୋଉ କୁର୍ତ୍ତୀ କହୁଚ ଦୁଇଶହ ଟଙ୍କାରେ ପିନ୍ଧୁଚନ୍ତି ଝିଅ ମାନେ- ସେଇ କୁର୍ତ୍ତିୀ ବି ଆମର ବିକ୍ରି ହଉଚି ସେଇଟା ଯଦି ତମେ ନେଇପାରିବ? ଶହେ ଚାଳିଶି ଟଙ୍କା ପଇଁଚାଳିଶି ଟଙ୍କାର ତମେ ପାଇଲ ବିକିଲ ଦୁଇଶହ ଟଙ୍କା। ସେଇଠି ଷାଠିଏ ଟଙ୍କା ପଞ୍ଚଷଠି ଟଙ୍କା ଏମିତି ତମର ଲାଭ ରହିବ ବଢିଆ ବିକ୍ରି ହବ। ଆମର ସବୁ ବେପାରୀ ମାନେ ନଉଚନ୍ତି ଗୋସଲିଂ ରେ।
ହଉ ଦିଦି ମୁଁ ତ ଜାଣିଲି ଏ ବିଷୟରେ ଆଉ ମୁଁ ଯୋଉ ଦିନଯିବି ମୁଁ ଗୋଟେ ଦିନ ଆଗରୁ ତମକୁ- କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିକି ମୁଁ ଯିବି ଆଉ ଯାହି ହଉ ମତେ- ସେତେବେଳେ ମୁଁ ବି ଦିନ ସାରା ଘରେ ବସିଥିଲି ମତେ ଟିକେ ମୁଁ ମୁଁ ଖୋଜୁଥିଲି ମତେ- ମୋତେ କିଏ ଟିକେ ଏମିତି ସାହାଯ୍ୟ କରନ୍ତା କି ଆଉ ତମେ ମତେ ଏଇ ଯଉ ଉପଦେଶ ଟା ଦେଲ ମୋତେ ବହୁତଲ ଲାଗେ। ମୁଁ ରଖୁଛି।
ହଉ ରଖ।